ଆଜ୍ଞା ପ୍ରଣାମ ଦିଦି
ହଁ ପ୍ରଣୟାମ ପ୍ରଣୟାମ
ହୁଁ ମୁଁ ବସିଥିଲି ଆଉ ରାସ୍ତାରେ ବସିିକ ଦେଖୁଥିଲେି ଆଉ କଣ କରିବା ଦିନ ମାନ ବି ସେଇ ଆସିନ କରୁଛି ଆଉ ଜୀବନଟା ବି ଏମିତି ହେଇଗଲାଣି ଖାଲି ବସି ବସି ଦେଖିବା
ଆଚ୍ଛା ଭୁବନେଶ୍ୱର ରୁ ଆସିଲଣି ନା
ନାଇଁ ନାଇଁ ମୁଁ ଏବେ ଘରକୁ ଯାଇଥିଲି ଆଜି ସକାଳେ ଭୁବନେଶ୍ଵର ଆସିଛି ଆଜି
ଆଚ୍ଛା ତମେ ଭୁବନେଶ୍ଵରେ ରହୁଛ
ଆଜ୍ଞା ମୁଁ ରହୁଛି ଭୁବନେଶ୍ଵରରେ ଭାଉଜଙ୍କ ପାଖରେ ରହୁଛି ଆଉ ଏଇ ଯାଇଥିଲି କାଲି ମୋ ନାଇଁ ମୋର ପାଠପଢା ସରିଗଲାଣି ଦିଦି ତିି ହେଲା ମଝିରେ କରିଥିଲି କିନ୍ତୁ ଛାଡ଼ି ଦେଇେଇଥିଲି ଅସୁବିଧା ଥିଲା କ
ଆଚ୍ଛା ଆଚ୍ଛା
ଏବେ ଟିକେ ଭାଉଜନ ପାଖରେ ଅଛି ତାଙ୍କର ଗୋଟେ କୁନି ଶି ଶିଶୁ ଟି ଅଛି ତ ଆଉ ଚାକିରି କରିଚନ୍ତି।
ଆଚ୍ଛା। ଆଛା ଆଛା ଭଲ ବହୁତ ଭଲ ଏଇ ସମୟରେ ବହୁତ ହଇରାଣ ହୁଅନ୍ତି ମା ମାନେ।
ଆଜ୍ଞା ବହୁତ ସେ ତ ଖୋଇପାରିବେନି ଅଭ୍ୟାସ ନାଇଁ ତାଙ୍କର ଭଉଣୀ ଯିଏ ଥିଲେ ସିଏ ବାହା ହେଇଗଲେ ସେ ଖୋଇଦଉଥିଲେ। ଆଉ ସିଏ ପଳେଇଲେ ଏବେ ଆଉ କାହା ବାହାର ଲୋକଙ୍କୁ ବୁଝିବୁ କାହାକୁ ବିଶ୍ଵାସକରି ରଖିବୁ। ମୁଁ ପଳେଇ ଆସିଲି ଚାକିରି ଛାଡି ତାଙ୍କ ପାଖରେ ରହିବା ପାଇଁ ଝିଅ ପାଖରେ ଆଉ ତା ପାଖରେ। ଅଛି ତା ମାମାଙ୍କୁ ତ ଟାଇମ ହଉନି ଆଜ୍ଞା।
ହୁଁ ବହୁତ ଭଲ କରିଚନ୍ତି କାହିଁକିନା ଛୋଟ ଛୁଆ କାହା ବିଶ୍ଵାସ ରେ ଦେଇ ପାରିବେନି।
ଆଜ୍ଞା ଆଜିକାଲି ତ ଦେଖୁଚନ୍ତି ବୋ
ହନ୍ତି।
ବହୁତ ଚୋରି ନେଇଯାଉଚନ୍ତି ଆପଣ ତ ନିଜେ ଶୁଣିଥିବେ ଭୁବନେଶ୍ୱର ସହରରେ କେତେ କଣ ହୋ। ଉଚି
ହଁ ଟିକେ ଆପଣ ବାହାରେ ମୁଁ କଇଲି ଟିକେ ବାହାରକୁ ଆସିକି କଥା ହଉନାହାନ୍ତି।
ଆଜ୍ଞା ଶୁବୁନି ହଉ ଯାଉ ଯାଉ ଛି। ଆଚ୍ଛା ଆଚ୍ଛା ଏବେ ସୁୁବିଲା।
ହଁ ହଁ ଏବେ ଶୁବିଲା।
ହଁ ଟିକେ ଆଜି ବର୍ଷା ହେଇଥିଲା ତ ସେଥିପାଇଁ ଅସୁବିଧା ହଉଚି। ହଁ ମୁଁ କଇଲିି ଭୁବନେଶ୍ୱରରେ ତ ଦେଖୁଚନ୍ତି ଆଜ୍ଞା କୁହନ୍ତୁ କୁହନ୍ତୁ ଏବେ।
ମୁଁ କଇଲି ବର୍ଷା ହେଇଚି ଜୋର ବର୍ଷା ହେଇଚି ନା ଅଳ୍ପ।
ଅଳ୍ପ ବର୍ଷା ହେଇଥିଲା ଜମା ଅଁ କେତେ ପଇଁ ପନ୍ଦର ମିନିଟ ଭଳିଆ ଯଦି ବର୍ଷା ହେଇଥିବ। ତାପରେ ପଳେଇଲା ସିଏତ ଦେଖୁଚନ୍ତି ଇଏ ବର୍ଷା ଦିନେ କହନ୍ତି ଅଦିନିଆ ବର୍ଷା। ଟାଇପ ର ହଉଚି କିନ୍ତୁ ବର୍ଷା ଦିନେ ବର୍ଷା ହଉନି।
ଓହୋ ଏପଟେ ସେମିତି ପବନ ଦୋଉଚି କିନ୍ତୁ ବର୍ଷାର ମାନେ ସଂଜ୍ଞା ସମ୍ବନ୍ଧ ନାହିଁ।
ହଁ ଆସ୍ତେ ଆସ୍ତେ ବର୍ଷା ହେଇକି ଯାଉଚି ଆଉ। ଆଜ୍ଞା ଆସ୍ତେ ଆସ୍ତେ ସବୁଆଡେ ବର୍ଷା ହେଇକି ଯିବ। ଆଉ କଣ ଆଜ୍ଞା ଘରେ ସବୁ କଣ କରୁଚନ୍ତି।
ଘରେ ସମସ୍ତେ ଅଛନ୍ତି ତଳେ ସବୁ ଅଛନ୍ତି। ମୁଁ ଏବେ ଟିକେ ଛାତ ଉପରେ ବସି ଯାଇଚି।
ଗରମ ହଉଥିବ ବୋଧେ ଆଉ ରାତ୍ରି ଭୋଜନ କଣ ହୋଉଚି ଦିଦି।
ରାତି ଭୋଜନ ଅଧା ସାରିକି ଆସିଚି ଆଉ ଅଧେ ହବ। ଗଲେ ରୁଟି କରିବି ହଁ ତରକାରୀ ଟିକେ କରିବି।
ଛୁଆ ମାନେ ପାଠ ପଢୁଚନ୍ତି।
ହଁ ନାଇଁ ମୋ ପୁଅ ଆଜି ଆକ୍ଚୁଆଲି ଆମର ଜଣେ କୁଣିଆ ବନ୍ଧୁ ଆସି ଥିଲେ ତାଙ୍କର ବ୍ରତ ଘର ନିମନ୍ତ୍ରଣ ପାଇଁ ଆଉ ତା କୁ ଦେଖିକି ବହୁତ ମାନେ ଖୁସି ରେ ସିଏ ଆଉ ଦିନ ଯାକ ଆଜି ଶୋଇନାହିଁ।
ହେଇନଥିବେ ଏଇ ବି ଶୋଇପାରୁଥିବେ ଆଉ।
ବର୍ତ୍ତମାନ ପାଠ ପଢେଇଲା ବେଳକୁ ଶୋଇ ପଡିଲା।
ହଁ ଆମ ଝୁଅ ବି ଆଜ୍ଞା ଆମ ଝୁଅ ବି ସେଇ ଛୁଟିଆଟେ ହେଲେ କଣ ହବ କଣିଆ ଯିଏ ଘରକୁ ଆସେ ମାନେ ଯଦି ବୋହୁତ ଖୁସି ତ ଖାଇବ ହିଁ ନାଇଁ ଦେଖିକି ଖୁସିରେ।
ହଁ ଛୋଟ ଛୁଆ ସେମତି ମାନେ ବହୁତ
ଖୋଇବା ଭାରି ମୁସ୍କିଲ ଦିଦି ବହୁତ କଷ୍ଟ।
ହଁ ମୁଁ କହିଲି ଭୁବନେଶ୍ଵରରେ ବହୁତ ତ ଗରମ ଆଉ କଣ ସବୁ ଆଚ୍ଛା ତମେ ଗଛ କଣ ସବୁ ଲଗେଇଚ ତମର ବାଲକୋନି ଅଛି ତ ସେଠି।
ନାଇଁ ଦିଦି ଆମେ ଏଠି ଭଡା ନେଇ ରହିଚୁ ତଳ ଘର କିନ୍ତୁ ଆମର ଏଠି ଲାଗିଚି। ଆମର ଗୋଟିଏ ଅଛି ଗୋଲାପ ଗଛଟି ଅଛି। ଆଉ ଲଙ୍କା ଗଛଟେ ଲଗେଇଚୁ ଆଉ ଏଠି ମନି ପ୍ଲାଣ୍ଟ ଗୋଟେ କହନ୍ତି। ସେଇଟା ଲଗେଇଚୁ କିନ୍ତୁ ଆମ ଘରେ ଆମ ଘର ଆଡେ ଲଗେଇଥିଲି ଗଛ କିନ୍ତୁ ଏବେ ସବୁ ମୁଁ ପଳେଇ ଆସିଲାଠୁ ସେ ସବୁ ଗଛ ମରିଗଲାଣି। ତଥାପି ଆମ ଗାଁରେ ବୋହୁତ ଏବେ ଭଲ ଭଲ କୋଳିଉରା ସବୁ ଗଛ ବି ଲାଗିଚି।
ନଡ଼ିଆ ଗଛ ଅଛି ସେପଟେ?
ଆଜ୍ଞା ଏଇଠି ଭୁବନେଶ୍ଵର ନାଇଁ ଗାଁରେ ଅଛି ନଡିଆ ଗଛଟେ ଅ ଛି ଆଉ ଆମର କୁହାନ୍ତି କ-କଣ ଖଜିରୀ ଗଛ ସେଟା ବି ମିଳିବ ଆମ ଆମର ଅଛି ଜାମୁକୋଳି ତ ଏବେ ଜାଣିଥିବେ ଜାମୁ କୋଳି ଅ ଏବେ ହୁଏ ଭଲ ଲାଗେ ନା?
ଛେ ବୋହୁତ ଜାମୁକୋଳି ତ ବୋହୁତ ବଢିଆ ଲାଗେ।
ହଁ ସେଇଟା ଭଲ ଲାଗେ ଆଉ ଗୁଡା ଦେଖିବେ ଆଜ୍ଞା କୁହନ୍ତୁ।
ଯୋଉ କହନ୍ତି ଜାମୁକୋଳି ଡାଳକୁ ମାନେ ଗୋଟେ ଛୋଟିଆ ଖଣ୍ଡେ କାଟିଦେବେ କାଟିକି ଚାଞ୍ଚିଦେବେ ତାର ଉପର ଛେଲିଟା। ଏ ଚାଞ୍ଛି ଦେଇକି ତାକୁ ଆପଣ ଯଦି ପାଣି ଟାଙ୍କିରେ ପକେଇଦବେ ଆପଣଙ୍କର ଯୋଉ ପାଣି ଟାଙ୍କି ତ ପାଣିରେ ଶିଉଳି ଲାଗିବନି କି ପାଣି ଉପରେ ସେଇ ଯୋଉ ଫୁଲ ଭଳିଆ ଯୋଉ ପଡ଼ିଯାଏନି। ହଁ ସିଉଳି ଗଛ ଗୁଡ଼ା ହଁ ସେଗୁଡ଼ା ସବୁ କିଛି ହବନି ପାଣି ପରିଷ
ଆଚ୍ଛା ଜାମୁ ଗଛର ଯୋଉ ଡାଳ ଥାଏ ଦିଦି।
ହଁ ହଁ।
ଆଉ ଏଟା ବୋହୁତ ଭଲ କିନ୍ତୁ ଏଟା କୋଳିଟା ବି ଟିକେ ଭଲ ଲାଗେ ଏବେ ଏଇ ଟାଇମରେ ବଢିଆ ଲାଗିବ ଆପଣଙ୍କ ସିଆଡେ ହେଇଚି?
ହଁ ଆମର ଆମ ଘ ନିଜର ଅଛି ଗଛ ସେଥିରେ ବି ବୋହୁତ ହେଇଥିଲା। ଆମେ ଯେତିକି ଖାଇଲୁ ମାଙ୍କଡ଼ମାନେ ଯେତିକି ଖାଇଲେ।
ସିଆଡେ ବେଶୀ ମାଙ୍କଡମାନେ ଥାଆନ୍ତି ଦିଦି।
ବୋହୁତ ମାଙ୍କଡ ଆମର ଗୋଟେ ଲିଚୁ ଗଛ ଥିଲା ଲିଚୁ ଗଛ ଫଳିବାକୁ ଦିଅନ୍ତିନି ଟି କେ ହୋଉ ହୋଉ ତାକୁ ଖାଇ ଦେଇଥିବେ।
ହଁ ଆଉ ନର୍କୋଳି ଗଛ ସିଆଡ଼େ ସବୁ ସେଗୁରା ମିଳୁଚି।
ହଁ ହଁ ନର୍କୋଳି ଗଛ ବି ଅଛି ଏପଟେ। ଆଉ କିନ୍ତୁ ମାନେ ଆଗୁରୁ ଯୋଉ ସବୁ ଛୋଟ ଛୋଟ କୋଳି ଥିଲା ଆମେ ଯୋଉ ଖାଉ ବଇଁଚ କୋଳି ଆଉ ସେ ଯୋଉ ଅଉ ଉ ବ ଯୋଉ କଣ ଭୂଇଁ ବରକୋଳି ଏଗୁଡ଼ା ସବୁ ଆଉ ମିଳୁନାହିଁ ବର୍ତ୍ତମାନ।
ହଁ ଭୂଇଁ କଣ ବରକୋଳି ଗୋଟେ ବରକୋଳି ଗଛ ଜାଣିଥିଲି।
ଭୂଇଁ ବରକୋଳି ହୋଉଛି ସେ ଗଛଟା ଲଟା ଭଳିଆ ମାଡ଼ିବ ମାନେ ଉପରକୁ ଏମିତି ଡେ ମାନେ ଠିଆ ହେଇକି ରହିବନି। ହେଲା ଏ ଆଉ ତାର ଉଁ କୋଳିର ସାଇଜ ଟିକେ ଛୋଟ ଆସିବ।
ହେରା କୋଉ କଲର କହିଲେ କୋଉ କଲରଟା କହିଲେ କୋଉ ରଙ୍ଗର?
କିନ୍ତୁ ଏଇ ଗଛଟା ବଢିପାରିବନି ମାଟିରେ ବଢେଇବ।
ଆଚ୍ଛା ଆଚ୍ଛା ଆଉ କଣ ଆଉ ଗୋଟେ ଗଛ କୋହୁଥିଲେ ସେଟା ବି ମିଳୁନାହିଁ।
କଇଁଚ କୋଳି।
ବଇଞ୍ଚ କୋଳି ମୁଁ ଶୁ
ହଁ ବଇଞ୍ଚ କୋଳି ହୋଉଚି ଗୋଟେ ହୋଉଚି ଆମର ଜାମୁକୋଳି ରଙ୍ଗର ଛୋଟିଆ ଛୋଟିଆ ହେ ଫାଷ୍ଟ ମାନେ ଯେତେବେଳେ କଞ୍ଚା ତ ନୀଳ ଯୋଉ ସବୁଜ ରଙ୍ଗର। ତାପରେ ଗୋଟେ ନାଲିଆ ପ୍ରକାର ଆସିବ ତାପରେ ପୁରା ପାଚିଗଲେ ଜାମୁ କୋଳି ରଙ୍ଗ ହେଇଯିବ।
ଆଚ୍ଛା ଆଚ୍ଛା ନାଇଁ ମୁଁ ଖାଇନି କେବେ କିନ୍ତୁ ଶୁଣିଥିଲି କୁଆଡେ କହନ୍ତି ଭଲ ଲାଗେ ବୋଲି।
ହଁ ବଢିଆ ମିଠା ଲାଗେ କେତେବେଳେ ସୁବିଧା ପାଇଲେ କିଏ ଯଦି କାହାର ଥିବ କି କି କୋଉଠୁ ଆଣୁ
ଆଉ ଆପଣଙ୍କର ଏଥର ଆମ୍ବ ଭଲ ହେଇଥିଲା ଆମ୍ବ ଗଛ ଅଛି?
ହଁ ଆମ୍ବ ଗଛ ବି ଅଛି ଆମ୍ବ ଭଲ ହେଇଥିଲା କିନ୍ତୁ ଆମକୁ ଆମ୍ବ ଗ ବୋହୁତ ମାନେ ଏଁ ସମୟ ହବା ଆମ୍ବ ଟା ଭଲ ଭାବରେ ହବା ପୂର୍ବରୁ ଆମେ ତାକୁ ତୋଳିଦେଲୁ କାହିଁକି ନା ମାଙ୍କଡ ଶଖୁ ନଥିଲେ କିଛି
ହଁ ମାଙ୍କଡ
ତାଙ୍କ ଉପଦ୍ରବ ମାନେ ଏତେ ବଢି ଯାଇଛି କିବାରେ ନାାଇଁ ଆମର ଗୋଟେ ମୁଁ କଣ କରିଥିଲି ଏ ଯୋଉ ଆମର ଡାଲି ନୁହଁ ଡା ମୁଁ କଣ କରିଥିଲି ଗୋଟା ଡାଲି ତାକୁ ବ ତ ଦେଇଥିଲି ସେ ଟିକେ ମୋର ଆଉ ମନ ନାହିଁ ମନ ନାହିଁ ସେି ତା ଭିତରେ କେମତି ମାନେ ଏମତି ବାମ୍ଫ ପାଇକି ସେ ତା ଦେହରେ ଗଜା ହେଇଯାଇଛି
ଆଜ୍ଞା
ଗୋଟେ ଡବାାରେ ମୁଁ ତାକୁ କଣ କରିବି ତାକୁ କଣ କରିବି ମୋ ଛାତ ଉପରେ ଆଠ ଦଶଟି କୁଣ୍ଡକୁ ମାନେ ମାନେ ଏମିତି ଗୋଟେ ଆୟତକାର ଭାବରେ ରଖିଦେଲି ରଖିକି ତା ଦେହରେ କଣ କଲି ବୁଣିଦେଲି ହୁଁ ହରଡ଼ା ହରଡ଼ା ହଁ ହରଡ଼ା ଏକ
ତାକୁ ତ ବୁଣି ଦେଇକି ତା ଉପରେ ପୁଣି ମାଟି ପକେଇଦେଲି ସେ ପୁରା ଭର୍ତ୍ତି ହେଇଯାଇଥିଲା କେଜେଏ ଛୁଇଁ ହେଇଯାଇଥିଲା ଥିଲା ହରଡ ଛୁଇଁ ଆଉ ମୁଁ ଆମର ଗୋଟେ ବାହାଘର ଥିଲା ମୁଁ ଯାଇଥିଲି ଭାର ସେଦିନ ତା ବେ ଏଇ ମାଙ୍କଡ ଆସିକି ସବୁ ଯାକ ଗଛ ସହିତ ଉପାଡିକି ଖାଇ ଦେଇେଇଛନ୍ତି
ଆଜ୍ଞା
ହଁ ମାନେ ମୁଁ ପାଖାପାଖି ଦି ମାସ ତାକୁ ଅପେକ୍ଷା କଲି ତାକୁ ବଢେଇଲି ଆ ତା ମଞ୍ଜି ହବା ଯାଇ ଅପେକ୍ଷା କଲି ଛୁଇଁ ଧରିଥିଲା ଛ ଧରିବାରୋ ଆଉ ଆଉ ପନ୍ଦର କୋଡିଏ ଦିନ ଭିତରେ ମୁଁ ତାକୁ ଛିଣ୍ଡକି ଅମ କର କରିଥିଲି
ଆଜ୍ଞା ଆଜ୍ଞା
ତାକୁ ସି ତାକୁ ମାଙ୍କଡ ତା ପରଦିନ ଆସିଲା ସବୁ ଯାକ ଖାଇଗଲା ତୋଳିକି
ଆଚ୍ଛା ଆଚ୍ଛା ତାକୁ ମାଙ୍କଡ ହର ଡାଲି ବି ଖାଇଦେ ସି ତ ଆମ୍ବ ପିଜୁଳି
ନାଇଁ ନାଇଁ ସେ ସବୁ ଖାଆନ୍ତି ମାନେ ତାର ଗଛର ପତ୍ର ସହିତ ଦୁଇଁକି ଖାଇଦେଲେ
ମାନେ ମାନେ ସେମାନେ ଖାଇକ ବଞ୍ଚିଥାନ୍ତି ଯେମିତି ମାଙ୍କର ମାନେ ତାଙ୍କୁ ସେ ଗଡାଲି ଗୋଟ ଗୋେ ଜଷ ଖାଇଦିଅନ୍ତି ବିଷ ଫଳ ଥାଏ ସେମାନେ ଖାଇିବ
ନାଇଁ ନାଇଁ ସେମାନେ ଜାଣିଛନ୍ତି କୋଉଟା ବିଷାକ୍ତ କୋଉଟା ଇଏ କାହିଁକ ନା ଠାର ତାକୁ ସେ ସେତିକି ଦେଇି ଛନ୍ତି ମାନେ ଜାଣିବାର
ଆଜ୍ଞା
ସେ ଜାଣିପାରନ୍ତି
ଓହୋ ମୁଁ ବହୁତଥର ଦେଖିଛି ପାଣି କୋଖାରୁ ଗଛତେଳେ ଲାଗିଥାଏ ସେତେବେଳେ ଆସିକି ଛୋଟ ଛୋଟ ହେଇଥିବ ତାକୁ ବି ଖାଇ ଦିଅନ୍ତି କିନ୍ତୁ ଭଲ ଲାଗେ ନା ପାଣି କଖାରୁ
ଏଇ ଏଇ ଦିନେ ଜହ୍ନି କାକୁଡି ସବୁ ହେଇନଥାଏ
ହଁ ହଁ ଏବେ ତ ଲାଗେ ଆ ଏବେ ଆମର ଦେଖିବ ଭାଲୁକୁଣି ବସା ଆସୁଛି ସେଇ ଟାଇମରେ ଜହ୍ନି
ଟିକେ ଟିକେ ବଡ ହେଇଥିବ କାକୁଡି ଗ ଛ ତ ଟିକେ ବଡ ହେଇଥିବ କାକୁଡି ଗଛ ଜହ୍ନି ଗଛ ଫୁଲ ଧରିଲା ବେଳକୁ ମାଙ୍କଡ ଖାଇଯାଇଥିବେ
ହଁ କିନ୍ତୁ ଆମ ଏପଟେ ମାଙ୍କଡ କେତେ ନାହାନ୍ତି କିନ୍ତୁ ଆସିବେ ମାନେ ଯଦିୁ ମାନେ କହିବେନି ଆଉ ରଖିବେନି ସେ
ଗୋଟାଏ ବର୍ଷ ଯଦି ମାନେ ଗୋଟାଏ ବର୍ଷ ଯଦି ମାଙ୍କଡ ନ ଆସିବେ ତାହେଲେ ଆମକୁ ବାହାର ପରିବା କିଣିବାକୁ ପଡିବନି କାହିଁକି ନା ଏଇ ମାଟିରେ ପରିବା ଚାଷ ବହୁତ ହୁଏ ହେଲା, ଆମ କୁ ଆଉ ବାହାରୁ ପରିବା କିଣିବାକୁ ପଡ଼ିବନି। ହଁ ବା। ପୋଟଳ ବି ଆମର ଲାଗେ, କିନ୍ତୁ ପୋଟଳକୁ ଜଗିବା ପାଇଁ ଆମର ଘରେ ଆମ ଘର ର ଯୋଉ ପୁ-ପୁରୁଷ ମାନେ, ସମୟ ବାହାର କରିକି ସିଏ ଜଗିବେ ଦି ଘଣ୍ଟା। ସେ ଘରକୁ ଆସିବେ, ଇଏ ଜଗିବେ ଦି ଘଣ୍ଟା। ଇଏ ଘର କୁ ଆସିବେ, ଆଉ ଜଣେ ଯିବେ ଦି ଘଣ୍ଟା ଏମିତି ଜଗନ୍ତି ସବୁ।
ଆପଣଙ୍କ ତ ସିଆଡେ଼ ଦିଦି ମାଙ୍କଡ଼! ଆମ ର ଏପଟେ ଗାଈ ଫିଟେଇ ଦିଅନ୍ତି ଜଣେ, ଜଣେ ସିଏ ରଖନ୍ତି ନି। ସବୁ ବିଲରୁ ପନି ପରିବା ଖାଇ ଦେବେ। ଭାବୁଛନ୍ତି କେତେ କଷ୍ଟ କରି ଲୋକ ଲଗଉଚନ୍ତି। ସେମାନେ କିନ୍ତି ଗାଈ ପି ତେ ଦଉଚନ୍ତି।
ହଁ, ସେ ନିଜେ ଭାବିବା ଦରକାର, ଯେକି ଗାଈ ଫିଟେଇ ଦେଲେ, ତାଙ୍କ ଫସଲ ହାନି ହବ। ବ ସେ ଜାଣିବା ଦରକାର। ଏଇ-ଏଇ ମୁଗ ମୁଗ, ବିରି ଟାଇମ୍ ଟା ବେଶି ସେୟା ହୁଏ। ଆମେ ଦେଖୁଛେ କି ଯଦି କାହାର ମାନେ କାମ ସରିଲାଣି ଆମେ ତରତର ହେଇ କି ଆଗମ୍ ଅମଳ କରିଦଉ କାହିଁକି ନା ଯଦି କେହି ଜଣ ଗାଈ ଫିଟେଇ ଦବ ଆଉ ଯାହାର ସରିଯାଇଛି ତାର ଚିନ୍ତା ନାହିଁ ଯାହାର ରହିଥିବ ବିଲରେ ଗାଈ ଚରିଯିବେ ସେଗୁଡା।
ସେମାନେ ବୁଝୁନାହାନ୍ତି, କିନ୍ତୁ ସେମାନେ ଯୋଉ କଷ୍ଟ କରିକି ନଈରୁ ପାଣି ଆଣିକି ଲଗଉଛନ୍ତି ମୁଁ କହୁଛି ମୋ ବାପ ବାପା ମାନେ ଲଗଉଛନ୍ତି ଭାରି କଷ୍ଟ କରଛନ୍ତି, ଆ ମାଠିଆରେ ମା ମାଠିଆରେ ଆମର ଯୋଉ ନଥାଏ କାନ୍ଧେଇକି ଆଣନ୍ତି ମାଠିଆରେ ପାଣି ଏପଟ ସେପଟ କରିକି ଲାଣି ଦିଅନ୍ତି
ଓହୋ ଆଗରୁ ଥିଲା ତେଣ୍ଡା।
ହଁ ମୁଁ ସେଟା ତ ଜାଣିନି ଡାଇଟା କହନ୍ତି। ଆଉ ବହୁତ ଭଲ ଲାଗିଲାବି ତମ ସହିତ ଦିଦି କଥା ହେଇକି। କେତେ ବେଳେ ଫ୍ରି ହେଲେ କଥା ହବା? ଆମ ଝୁଅ ଟିକେ ଏଇନା କାନ୍ଦୁଚି ତ! ମୁଁ ତାକୁ ଟିକେ ଯାଉଚି, ଇଏ କରିଦିଏ, ଖୋଇଦିଏ, ଖାଇନି। ଆଉ ମୁଁ ରଖୁଛି ଦିଦି, ପରେ କଥା ହେବି କେତେ ବେଳେ ଆଉ। ଆଜ୍ଞା। ପ୍ରଣା।